ହ୍ୟାଲୋ।
ହ୍ୟାଲୋ ହଁ ବନ୍ଧୁ ନମସ୍କାର।
ନମସ୍କାର କଣ କରୁଛନ୍ତି ସାର୍?
ମୋର ଏଇ ଟିକେ ଯାଇଥିଲି ବିଲବାଡ଼ିଆଡ଼େ କାମ ସାରିକି ଟିକେ ଆସି ପହଞ୍ଚିଲି ଆଉ। ପହଞ୍ଚିକି ଆପଣଙ୍କୁ କଲ୍ କଲି ଆଉ।
ଯାହା ହଉ ଆପଣ ଗ୍ରାମରେ ଅଛନ୍ତି ଆଉ ବିଲ ବାଡିର ସାହାଯ୍ୟ ନେଇକିନି ଆପଣ ମାନେ ଜୀବନକୁ ଅତିବାହିତ କରୁଛନ୍ତି ଆଉ ଆମେ ତ ସହରରେ ରହିଲୁ ଆମର ବର୍ତ୍ତମାନ ବିଲ ବାଡି ନାହିଁ ଯାହା ସବୁ କିଣା କିିଣିରେ ଯାଉଛି ଆଉ ଆପଣଙ୍କ ବିଲ ବାଡ଼ିରେ କଣ ସବୁ ହଉଛି?
ହଁ ବିଲ ବାଡିରେ ଆମର ତ ଏଟା ଟିକେ ମଟାଳ ମାଟି ବୁଝିଲେ ନା ର ଏତେ କଣ ଆମେ ଯାହା କରୁଛୁ ଏଇ ଧାନ ଉପରେ ହିଁ ମୁଖ୍ୟତଃ ଆମର ନିର୍ଭର ଆଉ।
ଆଚ୍ଛା ଆଚ୍ଛା ନାଇଁ ମୁଁ ଶୁଣିଥିଲି ଧାନ ପରେ ବି ଆପଣଙ୍କ ଏରିଆରେ ବିରି କେମିତି କଣ ମୁଗ ସବୁ ବି ଏମିତି ଚାଷ କରାଯାଉଛି।
କରୁଛନ୍ତି କରୁଛନ୍ତି ଯେଉଁମାନଙ୍କର ଏଇ ଯେଉଁ ଆମର କେନାଲ ଆସିଛି ୟେ। ପ୍ରଧାନମନ୍ତ୍ରୀ ଯୋଉ ଜାତୀୟ କେନାଲଟା ସେଇ କେନାଲର କଡରେ କି କେନାଲ ପାଖରେ ଯୋଉ ଜମି ଯୋଉ ଲୋକମାନଙ୍କର ରହିଲା ସେମାନେ ହିଁ କରୁଛନ୍ତି। ତ ଅନ୍ୟ ମାନଙ୍କୁ ଜଳ ଠିକ ସେ ମିଳୁନି ତ ଅନିୟମିତା ବର୍ଷା ଭାବେ ଯୋଉ ବର୍ଷା ହେଉଛି ତ ଆପଣ ଜାଣିଥିବେ ମୌ-ମୌସୁମୀ ଆସୁଛି ଲେଟ ରେ। ତେଣୁକରି ଏଇସବୁ ଜିନିଷ ଉପରେ ଟିକେ ଆମେ ଧ୍ୟାନ ରଖିକି ଖାଲି ଧାନ ଉପରେ ହି ପ୍ରାଧାନ୍ୟ ଦଉଛୁ ଆଉ ବାକି ରହିଲା ଯୋଉ ପନିପରିବା ହଉ କି ଫସଲ ହଉ ସିଏ ଯିଏ ଯିଏ ଲଗେଇବା କଥା ତାଙ୍କ ଜିନିଷ ବାଡିରେ ଲଗଉଛନ୍ତି ଆଉ ସେମିତି ମୁଖ୍ୟତଃ କେହି ବିଲରେ ଯାଇଁକି ପରିବା ଚାଷ କରୁନାହାନ୍ତି ଆଉ ଏଇ ଯୋଉ ଆପଣ କହିଲେ କି ବିରି ଆଉ ମୁଗ। ସେମିତି ହାତ ଗଣତି କେତୋଟି ଲୋକ କରୁଛନ୍ତି ଆଉ।
ଆଚ୍ଛା ଆଚ୍ଛା। ଆଉ ଆପଣଙ୍କର ତ ଭଲ ମାନେ ବାରିଟେ ଅଛି ଯୋଉ ଯୋଉ ଆପଣଙ୍କର ଭଲ ବାରିରେ ତ ମୁଁ ଯୋଉ ଗତ ମାସରେ ଯାଇଥିଲି ଦେଖିଥିଲି ସେଥିରେ ଭଲ ବିଭିନ୍ନ ପ୍ରକାରର ସବୁଜ ପନିପରିବା ଲଗେଇଛନ୍ତି ସେଥିରେ କଣ ସମ ସବୁ ସବୁ ମାନେ ସମସ୍ତ ପରିବାରର ସଦସ୍ୟ ଖାଇ ପିଇ ହେଇଯାଉଛି? ନା ଏମତି କିଣିବାକୁ ପଡୁଛି ବଜାରରୁ।
ନାଇଁ ନାଇଁ କିଣିବାକୁ ପଡେନି ମୁଖ୍ୟତଃ ଭାବେ ଆମ ପରିବାରରେ ଯେତିକି ଯେ ଆମେ କୁଟୁମ୍ବ ଅଛି। ଆମ ନିଜ ପାଇଁ ଆମେ ସେତିକି କରିଥାଉ ଆମେ ତ ବ୍ୟବସାୟ କରୁନା। ନିଜେ ହିଁ କରିକି ଖାଉ ଆଉ ସେମିତି ଯୋଉଦିନ ଘରୁକୁ କିଏ ଆସିଲା କି ବାହାର ଲୋକଟେ ଆସିଲା ତ ତାଙ୍କୁ ଆଉ ସେଦିନ ଟିକେ ଅଭାବ ରହେ ତ ଆମେ ବଜାରରୁ କିଣିକି ଆଣୁ ଆଉ କିନ୍ତୁ ନିଜ ବାଡିରେ ଯୋଉ ଫଳଟା ହେଇଥିବ ସେଟା ଆଉ ତା ଦେହରେ କିଛି ରାସା ରାସାୟନିକ ସାର ନଥାଏ ତ ଜୈବିକ ସାର। ତାର ଯୋଉ ସ୍ଵାଦ ଆଉ ବାହାର ବଜାରର ଯଉ ଆମେ କିଣିକି ଆଣିଥାଉ ଟିକେ ଫରକ ରହେ ଆଉ ଆମର ହେଇଯାଏ। ମୁଖ୍ୟତଃ ଭାବେ ଯେତିକି ହେଇଥାଏ ସେତିକି ଆମ ପରିବାରର ଗୁଜୁରାଣ ମେଣ୍ଟିଯାଏ ସେଥିରେ ଆଉ। ଆଉ ଆପଣ ତ ଭଲ ଗୋଟେ ଆପଣଙ୍କ ଘର ଆଗରେ ତ ଗୋଟେ ଭଲ ବଗିଚାଟେ ହେଇଛି। ଫୁଲ ବଗିଚା ଅଛି ପରିବା ବଗିଚା ଅଛି।
ପରିବା ବଗିଚା ସେଇଟା ଆମର ଘରେ କଣ ଯେହେତୁ ଆମ ସହରରେ ରହୁଛୁ ନା ଆମର ସବୁଠି ଛା ତ ଉପରେ ଲଗା ଯାଉଛି ବୁଝିପାରିଲେ ନା ଏଠି ମାନେ କମ ମାନେ ଆମର ଯୋଉ ଜାଗା ରହୁଛି। କାରଣ ଏଠି କେତେ ସହରରେ ତ ଜାଣିଛ ମୂଲ୍ୟବାନ ଅଳ୍ପ ଆମ ଗାଁଠୁ ସହରଠୁ କେତେ ମୂଲ୍ୟବାନ ଜାଗା ତ ସେଥିପାଇଁ ଆମେ ଟିକେ ଦେଖିଚାହିଁକି ଏ ମାନେ ଫସଲ ଲଗଉଛୁ ପନିପରିବା ଉପରେ ଛାତ ଉପରେ କୋଉ କିଛି କିଛି ଆଉ। ଗାଁ ଭଳିଆ ଯେମିତି କି ସହର କଣ ହେଇପାରିବ।
ନା ସହରେ ତ ବହୁତ ଜିନିଷ କଟକଣା ଥାଏ। ଏତିକି ଏରିଆ ଭିତରେ ଆପଣଙ୍କୁ ରହିବାକୁ ପଡିବ ଅଳିଆ ଆବର୍ଜନା ଫିଙ୍ଗିବେ ନାହିଁ। ବହୁତ କଟକଣା ଭିତରେ ଆପଣ ରହୁଥିବେ।
ହଁ ଏଠି ଅଳିଆ ଆବର୍ଜନା ର ସବୁ ଜଣେ ଲୋକ ରହୁଛନ୍ତି ପ୍ରତିଦିନ ଆସି ନିଷ୍କାସନ କରୁଛନ୍ତି। ହେଲେ କଣ ହବ ଯେମିତି ଆମ ଗ୍ରାମରେ ଆମେ ଯେମିତି ମାନେ ସୁରୁଖୁରରେ ମାନେ ସବୁ ଆରାମ ସେ ଆମେ କାମ କରିପାରୁଥିଲୁ। ଏଠି କଣ ସବୁ ଜଗି ରଖି କରିବାକୁ ପଡୁଛି ତ ଏଠି ଟିକେ ବହୁତ ମଶା ବି ହଉଛି। ଆଉ ଏମିତି ଦେହ ଖରାପ ହଉଛି ଆଉ ଏବେ ଜାଣୁଛନ୍ତି ତ ମଶା କାମୁଡ଼ିଲେ ମେଲାରିଆ ରୋଗ ହଉଛି। ଯେହେତୁ ବର୍ଷା ଦିନ ଚାଲିଛି ଚତୁଃର ମାସିଆ ଦିନ ଆଉ ଆପଣଙ୍କର ସେ ଯୋଉ ଗାଁ ରେ ମଶା ଫସା ହଉଛି ନା ହଉନାହାନ୍ତି ନା ଆପଣ ଚ
ଆଜ୍ଞା ବହୁତୁ, କୁହନ୍ତୁନି ଆଜ୍ଞା ଆମର ଏପଟେ ଦେଖନ୍ତୁ ପ୍ରଥମ କଥା ହେଲା ଆପଣ ସହରରେ ରହୁଛନ୍ତି ବୋଲି ଜାଣୁଛନ୍ତି ସବୁ ଜିନିଷ ଗୁଡା। ଆପଣଙ୍କ ଟିକେ କଣ ହେଲେ ଯାଇ ଆପଣ ଡାକ୍ତରଖାନାରେ ପହଞ୍ଚି ଯାଉଛନ୍ତି ତ ଗାଁ ଗହଳିରେ ଏସବୁ ଜିନିଷ ଉପରେ ଲୋକ ଅବଗତ ନାହାନ୍ତି ଯଦି ମଶାଟେ କାମୁଡି ଦେଲା ସେ ଆଉ ଭାବୁନାହାନ୍ତି କି ଏଥିରେ କାମୁଡ଼ିଲେ ମ୍ୟାଲେରିଆ ହେବ କି କଣ ହେବ ସେ ତାଙ୍କର ଚୁପଚାପ ନିଜ ନିଜ ଇଚ୍ଛାରେ ରହିଯାଉଛନ୍ତି। ଯାହାଫଳରେ କି ପରବର୍ତ୍ତୀ ସମୟରେ ଟେ ଗୋଟେ ବଡ ସମସ୍ୟା ଦେଖାଯାଉଛି। ଆଉ ଆପଣ ଯୋଉ କହିବେ ନିଷ୍କାସନ କଥା ଆପଣ ତ ସହରରେ ପ୍ରଶାସନ ଅଛି। ଆପଣଙ୍କର ନିଷ୍କାସନ କରିବାକୁ। ଆପଣଙ୍କର ସ୍ୱତନ୍ତ୍ର ନର୍ଦ୍ଦମା ଅଛି ତ ଆମ ଗାଁରେ ସେମିତି କିଛି ସୁବିଧା ନାହିଁ। ଆଉ ଗାଁ ଲୋକମାନେ ନିଜେ ଯାହା କହିବା ପାଇଁ ଚେଷ୍ଟା କରୁଛନ୍ତି ତ ହେଇ
ପରନ୍ତୁ ଆପଣ ବି କିଛି ଲୋକଙ୍କୁ ଚାହିଁଲେ ବୁଝେଇ ପାରିବେ କାରଣ ଆପଣଙ୍କ ପାଖରେ ମୁଁ ଭାବୁଛି ବୁଝିବା ମାନେ ବୁଝିବା ପାଇଁ ବହୁତ ଶକ୍ତି ଅଛି ଆପଣ ଯଦି ବି ଆପଣଙ୍କ ଚତୁଃପାର୍ଶ୍ୱ ସଫା କରୁଛନ୍ତି ତ ଆପଣଙ୍କୁ ଦେଖି କିଛି ଲୋକ ସି ବି ସଫା କରିପାରିବେ ଆ ଆପଣ ବି ଯଦି ଚାହୁଁଛନ୍ତି ଚାରି ପାଞ୍ଚ ଜଣଙ୍କୁ ଶିକ୍ଷା ଦେଇପାରିବେ। ଆ ତ ସେଥିପାଇଁ ଆପଣ ଯଦି ଚାହିଁବେ ତ ନିଶ୍ଚିତ ଆ କରିପାରିବେ ତ ଆପଣ ଆପଣଙ୍କ ଯୋଗୁ ଯଦି ତରୁ ପାଶୁରେ ସଫା ହେଇପାରୁଛି ନୁହେଁ ଯେ ଆପଣଙ୍କ ଜାଗା ବୋଲି ଆପଣ ସଫା କରନ୍ତୁ ଆପଣ ଗାଁରେ ବି କିଛି ସଫା କରନ୍ତୁ ଦେଖନ୍ତୁ କାରଣ ଗାଁ ରେ ସବୁ କୋଣ ଅନୁକୋଣରେ ରହୁଛି ତ ଚେଷ୍ଟା କରନ୍ତୁ କିଛି ଲୋକଙ୍କୁ ବୁଝିବା ପାଇଁ ବୁଝେଇ ପାରିବେ ନା ବୁଝେଇ ପାରିବେନି?
ହଁ ନିହାତି ବୁଝେଇପାରିବି ଚେଷ୍ଟା ତ କରିବା ବାକି କି ଲୋକ ବୁଝିବେ ନ ବୁଝିବେ ସେଇଟା ତାଙ୍କ ଉପରେ ନିର୍ଭର କରେ।
ଆଜ୍ଞା। ଆଚ୍ଛା ଆଚ୍ଛା ଆଉ କଥା ହଉଚି ଯେ
ସେଇଆ ତ। ନଥିଲା ଆପଣଙ୍କୁ।
ଆଜ୍ଞା କୁହନ୍ତୁ?
ଆପଣ ଏ ଯୋଉ ମଶା ଦାଉରୁ ରକ୍ଷା ପାଇବା ପାଇଁ କଣ କଣ ସବୁ ପଦକ୍ଷେପ ନେଉଛନ୍ତି? ସହରରେ ଟିକେ ମତେ ଜଣେଇଲେ ମୁଁ ବି ଗାଁରେ ଲୋକମାନଙ୍କୁ ଅବଗତ କରାଇବି।
ଆ ଆପଣଙ୍କର ମଶା ଦାଉରୁ ରକ୍ଷା କରିବା ପାଇଁ ଦେଖନ୍ତୁ ଆମେ ଯେମିତି ସମ ମତେ ଗାଁରେ ମାନେ ସମସ୍ତେ କଣ ମାନେ ମଶା ଧୂପର ସାହାଯ୍ୟ ନଉଛନ୍ତି। କିନ୍ତୁ ନାଇଁ ଆପଣ ସେଇଟାକୁ ମସୁରୀ ଯଦି ବ୍ୟବହାର କରୁଛନ୍ତି ଦେହ ପାଇଁ ଭଲ ନହେଲେ ଆପଣଙ୍କର ଅ ଶ୍ଵାସ ରୁଦ୍ଧ ହେଇଯାଉଛି ନା ଯୋଉ ଧୂଆଁ ରେ ତ ସେଥିପାଇଁ ଟିକେ ମାନେ ମସୁରୀର ଯେତେ ବ୍ୟବହାର ପ୍ରାକୃତିକ ଜି କିସା ଯେତେ କରିବ ସେତେ ଭଲ।
ଆଛା ଆଚ୍ଛା।
ଆଚ୍ଛା। ଆଉ ଆପଣ କେମିତି ସବୁ ମା ଧୂପ ଲାଗିଲେ ଲଗଉଛନ୍ତି?
ନା ବର୍ଷା ଧୂପ ତ ଆମେ ଯୋଉ ଆସୁଚି ଦୁଇ ଟଙ୍କାରେ ମିଳୁଛି ଗୋଟେ ଟେ ମଶା ଧୂପ ଆମେ ସେଇଟା ଲଗାଉଛୁ ସେଥିରେ କିନ୍ତୁ ରାତିରେ ଶୋଇଲା ପରେ ନିଶ୍ଵାସ ନବାର ଟିକେ କଷ୍ଟ ହଉଛି। ଆଉ ଯେହେତୁ ଆମ ପାଖରେ ବିଜୁଳି ତ ମୁଁ ଭାବୁଛି କି ଆମେ ଏଠି ଟିକେ ବ୍ଲିଚିଂ ପାଉଡର ର ବ୍ୟବହାର କରୁ ତ ଆପଣ ସେଠି ବ୍ଲିଚିଂ ବ୍ୟବହାର ହଉଛି ନା ଅଲଗା କିଛି? ରାସାୟନିକ ଦ୍ରବ୍ୟ ବ୍ୟବହାର ହଉଛି ମଶା ମାନଙ୍କଠୁ
ଏଠି ବ୍ଲିଚିଂ ବ୍ୟବହାର ହଉଛି ତାପରେ ଏଠି ମାନେ ବହୁତ ମାନେ ସଫା ସୁତୁରା ମାନେ ସକାଳର ଅଳିଆକୁ ସକାଳେ ହିଁ କଢା ଯାଏ ଆମେ କଣ ପ ପକେଇ ଦେଉଛୁ ଗାଁରେ ଦେଖୁହାନ୍ତି ପକେଇଉଛନ୍ତି ଦୁଇ ତିନି ଦିନି ପରେ କାଢୁଛନ୍ତି ସେଥିପାଇଁ ଅଳିଆ ଆବର୍ଜନା ବେଶୀ ତ ଏଠି ସକାଳରରେ ସାଙ୍ଗେ ସାଙ୍ଗେ କାଢି ଦଉଛୁ, ଆମେ ବହୁତ ସଜାଗ ହଉଛୁ। ତ ତାପରେ ବି ଯଦି ମଶା ହଉଛନ୍ତି ମଶୁରୀ ର ଟିକେ ଆବଶ୍ୟକ କରୁଛୁ କାରଣ ମଶା ଧୁପ ଖୁବ କମ ଦଉଛୁ। ଏବେ ଯୋଉ ଆସୁଛି ଆମର ତେଲର ଯୋଉ ଲଗଉଚନ୍ତି ମାନେ ଇଲୋକ୍ ଯୋଉ ବିଦ୍ୟୁତ ଇଏରେ ସେଗୁଡା ବି କାମ ଦଉନି ଭଲ ସେ ସେଥିପାଇଁ ଟିକେ ଆମେ ଯେତେ ଏ ମାନେ ନିଜ ଶରୀରକୁ ସ୍ୱାସ୍ଥ ଠିକ ରଖିବା ପାଇଁ ଆମେ ଟିକେ ପ୍ରାକୁତିିକ ଚିକିତ୍ସା କରୁଛୁ ଆଉ, କୃତ୍ରିମକୁ ଟିକେ କୃ୍ତିମା ପଦାର୍ଥକୁ ଟିକେ ହୁଁ ଦୂରକୁ କରି ଆମେ ଟିକେ ନିକଟତର ହଉଛୁ ପ୍ରାକୃତିକ ପାଇଁ ଆଉ ବୁଝିପାରିଲେ?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
ଆଉ ଆପଣଙ୍କର ଅ ଘରେ ସମସ୍ତେ ସେ ଏଇ ଯୋଉ ଋତୁ ପରିବର୍ତ୍ତନ ଯେହେତୁ ହଉଛି, ଗ୍ରୀଷ୍ମ ପରେ ବର୍ଷା ଆସୁଛି ସମସ୍ତ ସମସ୍ତ ଙ୍କ ଶରୀରର ସ୍ୱାସ୍ଥ୍ୟ ଠିକ୍ ଅଛି ତ?
ନାଇଁ ନାଇଁ ଯେହେତୁ ଋତୁର ପରିବର୍ତ୍ତନ ହଉଛି ବର୍ତ୍ତମାନ ଗୋଟେ ଭୂତାଣୁ ଜନିତ ଜ୍ଵର ଯୋଉ କହନ୍ତି। ସେଟା ତ ସାଧାରଣତଃ ଓଡିଶାରେ ବେଶୀ ଦେଖାଯାଏ। ତ ସେଇଟା ଏବେ ଘରେ ଘରେ ସବୁ ହଉଛି, ଭୂତାଣୁ ଜନିତ ଜ୍ଵର। ତ ଘରେ ଜଣକୁତ ହେଲେ ସମସ୍ତଙ୍କୁ ସେଇଟା ହଉଛି। ତ ସେଇଥିରେ ବର୍ତ୍ତମାନ ଏ ନା ସବୁ ପୀଡିତ ଅଛନ୍ତି ଆଉ। ପାଖାପାଖି ଆମ ଗାଁ ରେ ପଚାଶ ପ୍ରତିଶତ ରୁ ଅଧିକ ଲୋକ ଏଇଥିରେ ଅଛନ୍ତି ପୀଡିତ ହେଇକି, ଆପଣ ସେପଟେ ତ ଏଇସବୁ ଜିନିଷ ଦେଖା ଯାଉନଥିବ?
ନାଇଁ ଏପଟେ କଣ କି ମାନେ ବହୁତ ମାନେ ଆମେ ଯେମିତି ଗାଁରେ ମନ ଇଚ୍ଛା ଖାଉଛୁ, ପିଉଛୁ ଅ ମାନେ ସବୁଜ ପନିରିବା ଖାଉଛୁ ଦେହ ବହୁତ କମ ମାନେ ଖରାପ ହଉଛି, କିନ୍ତୁ ଏ ଏଠି ବହୁତୁ ଜଲଦି ଖରାପ ଅଛି। କାରଣ ଏଠି ଆମର ନଳକୂପର ସ ବେଶୀ ପାଣି ଆସିନି ଆମର ଯେମିତି ଟାଙ୍କି କରିଛୁ। ଟାଙ୍କି ପାଣି ରେ ବ୍ୟବହାର କରୁଛୁ ଜର ଥଣ୍ଡ ବେଶୀ ହଉଛି, ତାପରକୁ ପ୍ରାକୃତିକ ଚିକିତ୍ସା କରିକିନି ପ୍ରଥମେ ପ୍ରାକୃତିକ ଚିକିତ୍ସା କରୁଛୁ, ଯେପରି ଯେଭଳି କି ମାନେ ଜର ହେଲେ ଆମେ ସିଙ୍ଗଢାର ପତ୍ର ପିିଲେଠୁ ଜର ଯାଉଛି। ମାନେ ବହୁତ ପ୍ରା ପ୍ରାକୃତିକ ଚିକିତ୍ସା କରୁଛୁ ଯଦି ନ ଭଲ ହେଲାଠୁ ଉଁ ଡାକ୍ତରଖାନା ଯାଉଛୁ ନୁହେଁ ଯେ ସମସ୍ତେ ମୋର ଟିକେ ମୋ ପରିବାରକୁ ପ୍ରଥମେ ପ୍ରାକୃତିକ ଚିକିତ୍ସା କରାଏ, ବୁଝିପାଇଲେ ନା?
ଆଚ୍ଛା ଆଚ୍ଛା ଆଚ୍ଛା ଯଦି ସେଥିରୁ ତ ମୁକ୍ତି ମିଳିଲା ମିଳିଲା ଯଦି ନମିଳିଲା ତାହେଲେ ଡାକ୍ତରଙ୍କ ସହାୟତା ନିଅନ୍ତି ଆପଣ ଆଉ।
ଆଂଜ୍ଞା, ଆଂଜ୍ଞା କିନ୍ତୁ ମତେ ଆଜି ବହୁତ ଖୁସି ଲାଗିଲା ମୁଁ ଏମିତି ଲୋକଙ୍କୁ ଟିକେ ମାନେ କଲ୍ କରିଥିଲି ଯେ ଆପଣଙ୍କଠୁ କିଛି ପରାମର୍ଶ ପାଇଁ ଯେହେତୁ ଟିକେ ଏମତି ଇଁ ଆପଣ କିନ୍ତୁ ବହୁତ କିନ୍ତୁ କହିଲେ, ମୁଁ ଆପଣଠୁ ଆଜି ବହୁତ କିଛି ଶିଖିବାକୁ ପାରିଲି, ଯେମିତି ଯେ ଆମର କହୁଛନ୍ତି ଯେ ଟିକେ ଏ ମାନେ ମ୍ ଆପଣ ପରିବେଶ ପ୍ରଦୂଷଣ ଉପରେ କିଛି କହିପାରିଲେ। ଆଉ ମଶା କେମିତି ହେବେନି ସେଥିପାଇଁ ବି ଟିକେ କିଛି କହିପାରିଲେ ମତେ ବହୁତ ଖୁସି ଲାଗିଲା, ଆଉ ମୋ କଥା ଆପଣଙ୍କୁ କେମ୍ତି ଲାଗିଛି?
ମତେ ତ ବହୁତ ଭଲ ଲାଗିଲା। ମତେ ଆଜି ନୂଆ ଜିନିଷ କିଛି ଶିଖିବାକୁ ମିଳିଲା, ଆଉ ଆପଣ ଗୋଟେ ଭଲ କଥା କହିଲେ କି ଗାଁ ଲୋକମାନଙ୍କୁ କହିବା ପୂର୍ବରୁ କିଛି କାର୍ଯ୍ୟ କରିକି ଦେଖାଅ, ଯେମିତି କିି କହିଲେ କି ଆପ ଆପଣ ପ୍ରଥମେ ସଫା କରନ୍ତୁ, ଆପଣ ଯଦି ସଫା କରୁଛନ୍ତି ଲୋକ ଦେଖିବେ କି ନାଇଁ ସେ ଲୋକଟି କରୁଛି ତ ଆମେ ଆମେ ବି ସଫା କରିବା, ତ କ ଗୋଟେ ଭଲ ଜିନିଷ ଆପଣଙ୍କତରୁ ଶିଖିଆକୁ ମିଳିଲା କହିବା ଆଗରୁ କରିବା ତ ନିଜେ କଲେ ଲୋକମାନେ ଦେଖି କିଇଁ କି ତାପରେ ସେଟାକୁ ଅବଲମ୍ବନ କରିବେ। ଆଚ୍ଛା, ବନ୍ଧୁ ମୁଁ ଆପଣଙ୍କୁ ଗୋଟେ ଶେଷରେ ପ୍ରଶ୍ନ ପଚାରିବାକୁ ଚାହେଁ?
ଆଜ୍ଞା।
ଆପଣ ତ ଗ୍ରାମରେ ବି ଅତିବାହିତ କରିଛନ୍ତି ସହରରେ ରହିଛନ୍ତି ତ ଭଲ କୋଉଟା ଲାଗେ? ଗାଁ ନା ସହର?
ଭଲ ମାନେ ସବୁଠୁ ମତେ କଣ ସମସ୍ତଙ୍କୁ ଗ୍ରାମ ଗାଁ ରେ ହିଁ ଲାଗେ। କାରଣ ଗାଁ ଭଳିଆ ଆ ମାନେ ସ ଖୁସି ଆଉ। କୋଉଠି ବି ନାଇଁ ସହରରେ ଖୁସି ଥିଲେ ବି ଗାଁକୁ ସବୁବେଳେ ଆମେ ମନେ ପକାଉ। ଆଉ ଭୁଉତ୍ ବି ଝରୁ ତ ସେଥିପାଇଁ ବହୁତ୍ ମନେ ପଡେ। ଆଉ ଆପଣଙ୍କ ସହିତ କଥା ହେଇ ମତେ ବହୁତ୍ ଖୁସି ଲାଗିଲା ଆଉ ମୁଁ ଚେଷ୍ଟା କରୁଛି ଯଦି ଆପଣ ପାଖରେ ସମୟ ଥିବ ମୁଁ ଆସନ୍ତାକାଲି ଆପଣଙ୍କ ସହିତ କିଛି କଥା ହେଇପାରିବି? ବୁଝିପାରିଲେ ଆଜ୍ଞା, ଆଜ୍ଞା, ଏବେ ରଖୁଛି କଲ୍ ଟିକି ଆପଣ ସମାପ୍ତ କରନ୍ତୁ।
ଆ ଆଜ୍ଞା, ନମସ୍କାର।
ନମସ୍କାର।